ହଁ, କଣ କରୁଥିଲ?
ହଁ, ମୁଁ ଏବେ ବଜାର ଯାଇଥିଲି।
ବଜାର ଯାଇଥିଲି, ଆପଣ ବଜାରଟା ବା ଘର ପାଖରେ?
ଆଜ୍ଞା, ବଜାର ତ ଆମ ଘର ପାଖରେ, ଯେହେତୁ ମୁଁ ମୁଁ ଅ ସାଇକେଲ ରେ ଯାଇଥିଲି। ଆମ ବଜାର ପାଖକୁ ମୁଁ ଆସିଲା ବେଳେ ଆମ ବଜାର ପାଖରେ ଗୋଟେ ଚାରି ଚକିଆ ବାହନ ଟେ ମୋତେ ପଛ ପଟୁଆ ଆସି ପିଟିଦେଲା, ଯାହା ଫଳରେ କି ବହୁତ ଏଇନା ଅସୁସ୍ଥ ଅଛି।
ଓହୋ। ଏବେ କୋଉଠି, ଏବେ ଘରେ ନା ଅଛନ୍ତି ଚିକିତ୍ସାଳୟରେ?
ଏବେ ତ ଚିକିତ୍ସାଳୟରେ ମୁଁ ଏବେ ଚିକିତ୍ସା କରିକି ମୋ ହାତକୁ ଇଏ କରିକି ଆସିକିନା
ଓ, ଆଉ ଆଉ ବିଶେଷ କିଛି ହେଇନି ତ?
ବିଶେଷ କିଛି ହେଇନି, ଏ ବହୁତ ଜାଗାରେ କ୍ଷେତ ବିକ୍ଷତ ହେଇଯାଇଛି। ମୋ ଶରୀରରେ।
ଆଉ ଯୋଉ ଯୋଉ ରକ୍ତ ହଉଛି ବାହାରୁଛି କି?
ମୋର ତ ଯେତିକ ହାତରୁ ବହୁତ ରକ୍ତ ବାହାରିଥିଲା, ଯେହେତୁ ମୋ ହାତଟି ଭାଙ୍ଗି ଯାଇଥିଲା।
ଆଉ କିଏ ତମ ସହିତ ଥିଲ ନା, ଏକୁଟିଆ ଯାଇଥିଲେ ବଜାର।
ଆଜ୍ଞା, ବଡ ଭାଇ।
ମାନେ ଆଉ କିଏ ଯାଉଥିଲା, ନା ଏକୁଟିଆ ଯାଉଥିଲେ ବଜାର?
ଆଜ୍ଞା, ମୁଁ ମୋ ଓ ମିତ୍ରଙ୍କ ସହିତ ଯାଉଥିଲି। ଯାହା ଫଳରେ ମୋ ମିତ୍ର ବି ବହୁତ ଆଘାତ ଅଛନ୍ତି। ତାଙ୍କର ବି ପଛ ମୁଣ୍ଡ ମାଡ ହେଇଛି।
ତାଙ୍କର ପଛ ମୁଣ୍ଡ ମାଡ଼ ହେଇଛି। ସେ ଏବେ କୋଉଠି ଘରେ ଅଛନ୍ତି ନା ଆଉ
ସିଏ ଏବେ ମେଡିକାଲରେ ଅଛନ୍ତି, ଆପଣ ତ ଜାଣି ଯେବେ ବହୁତ ମାତ୍ରାରେ ଯୁବପିଢ଼ିମାନେ ବହୁତ ସ୍ପିଡ଼ରେ ଗାଡ଼ି ଚଲାଉଛନ୍ତି‌।
ହଁ, ସମସ୍ତ ଦ୍ରୁତ ଗତିରେ ବାଢାନ୍ତି। , କଣ କରିବା? ସିଏ ତ ଆସି ଏମିତି ଚଲାଉଛନ୍ତି, ଏମିତି ବି ଆଜି ରାସ୍ତାଘାଟ ବହୁତ ଖରାପ।
ଆଉ ଆପଣ ତ ଦେଖୁଥିବେ, ଆମ ଏରିଆରେ ବହୁତ ଓ ଗାଡ଼ି ଚାଳକ ବହୁତ ସ୍ପିଡ଼ରେ ଚଲଉଛନ୍ତି, ଯାହାଫଳରେ କି ବହୁତ ଦୁର୍ଘଟଣା ଘଟୁଛି।
ଓହୋ ହଉ ଦ୍ରୁତଗତିରେ ଚଲେଇବା ଟା
ବଡ଼ ଭାଇ ଆପଣ କିଛି କହିପାରିବେ।
ଓହୋ କଣ ନିଜେ ଯଦି ଆମେ ସୁରୁଖୁରେ ନିୟମ ମାନି ଚଳିବା ସବୁ ଭଲରେ ହେବ। ହେଲମଟ ମାନେ ମୁଣ୍ଡ ସୁରକ୍ଷା ପାଇଁ ହେଲମେଟ୍ ବ୍ୟବହାର କରିବା। ଆଉ ମାନେ ଯୋଉଠି ସେ ଯେତିକି ଗତିରେ ଗାଡି ଚଲେଇବା ମରା ଯାଇଛି ସେତିକି ମାନି ଚଳିବା ଟ୍ରାଫିକର ନିୟମ ମାନିକି ଚଳେ ଚଳିବା ଆଉ ଯଦି ଚଳିବାନି ଏମିତି ହିଁ ଆମର କ୍ଷତି ହିଁ ହବ।
ବଡ଼ ଭାଇ ମୁଁ ତ ତମ କତରୁ ବହୁତ କିଛି ନିଜେ ଶିଖିଥିଲି ଯାହାଫଳରେ କି ମୁଁ ପ୍ରଥମତଃ ଉ ଯେତେବେଳେ ଯାନ ବି ଚଲେଇବା ବି ଚାହିଁବି ଦୁଇ ଚକିଆ ଯାହାଫଳରେ କି ମୁଁ କିଛି ହେଲମେଟ୍ ନାଇବି
ଆପଣ ହେ ଆଜି ଶୁଣ ଶୁଣ ଆପଣ ଆଜି ହେଲମେଟ ବ୍ୟବହାର କରୁନଥିଲେ କି?
ନାଇଁ ହିଁ ନାଇଁ ଯେହେତୁ ମୁଁ ଓ ବହୁତ ଶୀଘ୍ରରେ ଟିକେ ପଳେଇଥିଲି ଆମ ବଜାରକୁ ଯାହା ଫଳରେ ଇଏ ହେଲମେଟ ଟା ଏ ନ ନେଇୋଇଥିବାରୁ ମୋର ହୁଁ ଆସ ଟି ଉ ଦୁର୍ଘଟଣାଟି ହେଇଛି।
ଓହୋ ହଉ ତାହେଲେ ଠିକ୍ ଅଛି ଏତିିକି ଶୁଣନ୍ତୁ ଏବେ ଯେବେ ବିି ଘରୁ ବାହାରିବେ ହେଲମେଟଟି ପିନ୍ଧିକି ବାହାରିବେ। ଆପଣ କୋଉଁଠା ଯାଇଥିଲେ ଭାଇ ଗାଡ଼ିରେ ଯାଇଥିଲେ ତ?
ଆଜ୍ଞା
ଓହୋ ହ ହଉ ତାହେଲେ ଠିକ୍ ଅଛି ଏଥରକ ଆ ଶୁଣନ୍ତୁ ମାନେ ଟ୍ରାଫିକ ର ନିୟମ ମାନି ଚଳିବେ ହେଲମେଟ ସର୍ବ ତାନ୍ତେଚ ପ୍ଲିପ ମାନେ ବ୍ୟବହାର କରିବେ ବୁଝିପାରିଲେ
ଯାହାଫଳରେ କି ଆମେ ବହୁତ ଭଲ ଭାବରେ
ଆପଣ ରହିବେ କି ଆଉ ସମସ୍ତେ ସୁରକ୍ଷିତ ରହିବେ। ଏ ଆଉ ଏବେ ସବୁ କିଛି ଔଷଧ କିଣିଲେ କି ନା ଆପଣଙ୍କୁ ସରକାର ତରଫକୁ କିଛି ଔଷଧ ମିଳିଲା।
ମତେ ତ ପ୍ରଥମତ ସରକାର ତରଫରୁ ଅଧା ଔଷଧ ମିଳିଲା ଯାହା ଫଳରେରେ ମୁଁ ବହୁତ୍ ଖୁସି ଅଛି ଆଉ ମୁଁ ବି ଏ କିଛି ବାହାରୁ ବି ଔଷଧ ଆଣିକି ବି ମୁଁ ଖାଇକି ପୁଣି ଖାଇ କିିଣି ମୁଁ ଟିକେ ସୁସ୍ଥ ଅନୁଭବ କରୁଛି।
ହଁ ଦେହ ବି ତ ଭଲ ଅଛି କିଛି ବି ଆଉ କଣ ଖାଇ ଖାଇଛ ନା ଖାଲି ପେଟରେ ଖାଇଲେ ନା ଖାଇସାରି କିଛି ଖାଇଲେ।
ଖାଲି ଖାଇସାରିଲା ପରେ ମୁଁ ଔଷଧ ଖାଇଛି। ଏବେ ଦେହ ସୁସ୍ଥ ଠିକ୍ ଅଛି ମୋ ସହିତ ଯିଏ ଯାଇଥିଲେ ମୋ ମିତ୍ର ଅ ସିଏ ବହୁତ ଆଘାତ ପାଇ କିିଣି ଆମ ଅ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି ତାଙ୍କର ବହୁତ ତ ହେଇଛି ତାଙ୍କ ପଛ ମୁଣ୍ଡରେ ଛି
ଏଠ କଥା ଆଉ କଣ କରିବା ଏ ଆଜିକାଲି ତ ଯୋଉରାା ମାତା ଆଉ ପିଲା ଆମେ କଣ କାହାକୁ କହିପାରିବା
ଆପଣ ବି ଆପଣ ବି ସୁରକ୍ଷିତ ହିସାବରେ ବି ଆପଣ ଯାନବାହାନ ଚଲାନ୍ତୁ ଯାହା ଫଳରେ କି ବି ଦେଖୁଥିବେ ଆମ ହ ବଜାରରେ ବହୁତ ମାତ୍ରାରେ ଯେତୁ ଗାଡି ଚଲାଉଛନ୍ତି ଆମେ ତ କିଛି ଏ ବହୁତ ଦିଗରେ ଅଶିକ୍ଷିତ ଅସୁରକ୍ଷିତ ରହୁଛୁ
ମୁଁ ବି ଦିନେ ଏବେ ବି ଯାଇଥିଲି ମାର୍କେଟ ସେଠ ବଜାରରେ ଏ କିଛି ଏ ମାନେ ଗାଈ ଅଶୁ ସିଏ ଆସ ମୋ ଗାଡିରେ ହିଁ ବାଡିେ ହେଇଥିଲା ମୁଁ ବି ପଡି ଯାଇଥିଲି ମୋ ଗୋର କିଛି କ୍ଷେତ ହେଇଥିଲା ରାସ୍ତା
ଆଉ ଆପଣଙ୍କର ବଡ଼ ଭାଇ କିଛି ତ ଅଧିକ କ୍ଷେତ ହେଇନଥିଲା ତ
ନା ଅଳ୍ପ କିଛି ହେଇଥିଲା ତଥାପି ମୁଁ ମାନେ ବହୁତ ଆସ୍ତେ ଚଲାଉଥିଲି ବୋଲି କିଛିଟା ମାନେ ସୁସ୍ଥ ଅନୁଭବ କଲି ଆଉ ବଞ୍ଚିଗଲି
ହଁ ଏବେ ତ ଜାଣୁଥିବେ ତ ନାବାଳ ନାବାଳକ ମାନେ ବହୁତ ଜାଗାରେ ବହୁତ ସ୍ପିଡ଼ରେ ଚଲାଉଛନ୍ତି ଯାହାଫଳରେ ବି ତାଙ୍କର ବି ବହୁତ କ୍ଷେତ ହଉଛି ସିଏ ବି
ହଁ ହଁଛ ଯୋ ନା
ଅସୁବିଧାର ସମ୍ମୁଖୀନ ହଉଛନ୍ତି ଆମେ ବି ଆମ ପିଲାମାନଙ୍କୁ କେମିତି ଆମେ ବି ଶିକ୍ଷା ଦେଇପାରିବା ସଡ଼କ ଦୁର୍ଘଟଣା ଉପରେ ଯାହା ଫଳରେ କି ସିଏ ବି ଶିଖି ପାରିବି
ପିଲାମାନଙ୍କୁ ଅଠର ବର୍ଷ ନହେଲେ ଗାଡ଼ି ଦିଅନ୍ତୁ ନାହିଁ ପିଲାମାନଙ୍କୁ ଯଦି ବି ଅଠ ବର୍ଷ ପାରି ହେଇଯାଏ ତାଙ୍କର ଯା ହି ପଞ୍ଜୀକୃତ କରନ୍ତୁ ତାଙ୍କର ଗୋଟେ ଲାଇସେନ୍ସ ତାପରେ ସେି ତାଙ୍କର ଶିକ୍ଷାଗତ ଅନୁସାରେ ଶିଖେଇବେ ତାପରେ ପାସ୍ କଲା ପରେ ଗାଡି ଗାଡି ପୁଣି ମାନେ ଚୋଉଠରେ ଚଲେଇବ ଆଉ ଯଦି ବି ଏମିତି ଲାଇସେନ୍ସ ନଥାଏ ସେଟା ହଉଛି ଗୋଟେ ଦନ୍ଦନୀୟ ଅପରାଧ ଯେଉ ନାବ ମ ଗାଡି ଦେଲେ ବାପା ମାନଙ୍କୁ ଗୋଟେ ଅପରାଧ ଟାଇପ ର
ଶିକ୍ଷା ଅପରାଧ ଘୂଷିତ କରାଯାଏ
କରାଯାଏ ଏଇଭଳିଆ କଥା ଆଉ କଣ କରିବା ଛୋଟ ମାନେ ଛୁଆ ନାପାଳିକ କି ଦ୍ରୁତ ଗତିରେ ଗାଡି ଚଲାଉଛନ୍ତି ବହୁତ ଦୁର୍ଘଟଣା ଘଟିଛି
ଆମେ ଏ ବି ଆମ ଏରିଆରେ ବହୁତ ଜାଗାରେ ଟ୍ରାଫିକ ର ଉଲ୍ଲଂଘନ କରିଥିବାରୁ ପ୍ରାୟତଃ ଆଷ୍ଟେଟ ଦୁର୍ଘଟଣା ହୋଇଥାଏ, ତା ଫଳରେ କି ଆମେ ବି ଟ୍ରାଫିକ୍ ଯୋଉ ନିୟମ ମାନିବା। ଯେହେତୁ ଆମର ଗାଈ କୁକୁର ଯେହେତୁ ଆମ ବାଟରେ ପଶି ଯାଉଚନ୍ତି, ଆମେ ଧୀର ସ୍ଥିରରେ ଗାଡ଼ି ଚଲେଇବା।
ଜନସଂଖ୍ୟା ବୃଦ୍ଧି ହେଲା ପାଇଁ ବହୁତ ଜାଗାରେ ରେ ଭିଡ ଜମୁଚି। ସେଥିପାଇଁ ଆମେ ଯେତେ ଠିକ୍, ଆସ୍ତେ କରି ଗାଡି ଚଲେଇବା ସେତେ ଆମେ ନିଜକୁ ସେଫ ବୋଲି ଭାବିବା।
ଆପଣ ବି ବଡ଼ ଭାଇ, ଆପଣ ବି ବହୁତ କମ୍ ମାତ୍ରାରେ ଗାଡ଼ି ଚଲାନ୍ତୁ, କମ୍ ସ୍ପିଡ଼ରେ।
ଓହୋ, ହଉ ମୁଁ କମ ରେ ଚଲଉଚି। ଆଉ ଆପଣ ବି ମାନିବେ, ଆଉ ଘର କିଛି ଥିବା ବି ଲୋକଙ୍କୁ ଜଣେଇବେ ଯେ, ଦୁ ଦୃତ ଗତି, ମହାବିପତ୍ତି।
ବହୁତ ମାତ୍ରାରେ ଏମିତି ଦୁର୍ଘଟଣା ହେବା ଯୋଗୁରୁ ଉଁ ଉଁ ପ୍ରାୟତଃ ଭୁ
ପ୍ରାଣ ହରାଉଚନ୍ତି, ଯାହାଫଳରେ କି ତାଙ୍କ ପିଲାମାନେ ପିଲା ତାଙ୍କ ଛୁଆମାନେ ବହୁତ ଅସୁବିଧାରେ ପଡ଼ୁଚନ୍ତି। ଆମେ ନିୟମ ମାନି ଚଳିବା ଦ୍ଵାରା, ଯାହାଫଳରେ କି ବହୁତ ଜିନିଷ, ବହୁତ ପରିସ୍ଥିତି ଭଲ ଭାବରେ ଆମେ କରିପାରିବା।
ସାନା ଭାଇ ଶୁଣ, ଏବେ ଆମ ମାର୍କେଟ ପାଖରେ ଏଇ ଦୁଇ ଦିନ ହବ ଗୋଟେ ବୃଦ୍ଧଙ୍କର ଦୁର୍ଘଟଣା ହେଇଥିବାରୁ, ବୃଦ୍ଧ ମୃତ୍ୟୁବରଣ କରିଚନ୍ତି। ବୁଝିପାରିଲ ତ? ଏବେ ଯୋଉ ଜନସଂଖ୍ୟା ବୃଦ୍ଧି ହେଲାଣି, ବହୁତ ଜାଗାରେ ଦ୍ରୁତ ଗତି ଯୋଗୁ ହିଁ ଏଠି ଦୁର୍ଘଟଣା ଘଟୁଚି।
ହୁଁ
ଆଉ ଆପଣଙ୍କର ଦେ ଆପଣ ଆଉ ମେଡିକାଲୁ ଆସି ସାରିଲେଣି, ତାହେଲେ ସାଙ୍ଗ ଯାକେ ଆସିନାହାନ୍ତି ଆପଣଙ୍କ ମିତ୍ର?
ଆଜ୍ଞା, ଏ ତୁ ଆସିନାହାନ୍ତି ସ ଯୋଇଥିବୁ ମୋ ସା ମିତ୍ର, ଆଜ୍ଞା।
ମିତ୍ର ସହିତ କଥା ହେଇଥିଲେ?
ମିତ୍ର ସହିତ ମୁଁ ତ ଆ ମୁ କଥା ହେଇଥିଲି, ସିଏ ଯେହେତୁ ଅସୁସ୍ଥ ଅଛନ୍ତି, ମୁଁ ତାଙ୍କ ପାଖକୁ ଯାଇ ଦେଖା କରିବି। ଆସିବା ଯ
ତାଙ୍କ ସହିତ କଥା ହେଇଥିଲେ ନା, ତାଙ୍କ ଘର ଲୋକ ସହିତ କଥା ହେଇଥିଲେ?
ତାଙ୍କ ସହିତ କଥାବାର୍ତ୍ତା ହେଇଥିଲୁ।
ଓହୋ।
ବହୁତ, ବହୁତ ଖୁସି ମୁଁ ଅନୁଭବ କରିଚି ଯେ, ଯେହେତୁ ମୋତେ ବହୁତ ସଡ଼କ ଦୁର୍ଘଟଣା ବିଷୟରେ ମୋତେ କହିଲେ ବଡ଼ ଭାଇ, ଯେହେତୁ ମୁଁ ନିୟମ ମାନି କି ଚଲେଇବେ ଟ୍ରାଫିକର ଯାହାଫଳରେ ମୁଁ ସୁସ୍ଥ ସୁରକ୍ଷିତ ରହିବି ଆଉ
ଶୁଣନ୍ତୁ ଆପା ଆପଣ ଶୁଣନ୍ତୁ। ଆପଣ ଦେହଟା ବହୁତ ଅସୁସ୍ଥ ଅଛି। ଆପଣ ଟିକେ ବିଶ୍ରାମ ନିଅନ୍ତୁ। ମୁଁ ଆପଣଙ୍କୁ ଆଉ ଘଣ୍ଟାଏ ପରେ କଲ୍ କରିବି।
ଆଜ୍ଞା ବନ୍ଧୁ ରହୁଛି ବଡ଼ ଭାଈ।
ହଉ ସାନ ହଉ ସାନ ଭାଇ ରଖନ୍ତୁ।